ଲୋ ହଁ କ୍ୟା କରି ହାଲୋ।
କନ୍
ହେଲୋ ମୁଁ କହିଲି କଣ କରୁଚ୍
ହଁ ହଁ କୁହନ୍ତୁ ନା ନା କିଛି ନାହିଁ ଏମିତି ବୁଲୁଥିଲି, ଆପଣ?
ଆଚ୍ଛା ମୁଁ ବି ସେମିତି ବାଲକୁନିରେ ଟିକେ ଭିୟୁ ଏଞ୍ଜୟ୍ କରୁଥିଲି ଆଉ ସେଭେନ୍ଥ ଫ୍ଲୋରରେ ଯେହେତୁ ମୁଁ ରହୁଛି ନା ତ ସେଭନ୍ଥ ଫ୍ଲୋରରୁ ଏଠି ଆମ ଏ ଫ୍ଲାଟରୁ ଭିଉ ଉଟା ବଢିଆ।
ଓହୋ।
ପାଖରେ ଏୟାରପୋର୍ଟ ଅଛି ତ ପ୍ଲେନ୍ ବଗେରା ସବୁ ଆସିକି ଯୋଉ ଲ୍ୟାଣ୍ଡ କରୁଛନ୍ତି ମତେ ଦେଖିଆ ପାଇଁ ବହୁତ୍ ବଢିଆ ଲାଗୁଛି।
ଓହୋ ଓହୋ ଅ। ଆଉ ବର୍ଷା ହଉନି କି ସେପଟେ?
ହାଲୋ।
ହଁ ଦେହ ଭୁଲ ଅଛି ତମର?
ହଁ ହଁ ଭଲ ଅଛି ସବୁ ଭଲ ଅଛି ଆଉ ତୁମେ ଖାଇଛ କଣ?
ଖାଇବା ତ ଏତେ ଯାଏ କିଛି ଡିନର ବଗେରା କିଛି କରିନି କିନ୍ତୁ ଇଭିନିଂରେ ଗୋଟେ ବ୍ଲିଁଙ୍କିଟର ମ ମଗେଇ ଦେଇଥିଲୁ ଗୋଟେ ଫ୍ୟାମିଲିପ୍ୟାକ ଆଇସ୍କ୍ରିମ ତ ମୋ ଯୋଉ ରୁମମେଟ ଅଛି ଆଉଁ ମୁଁ ଦି ଜଣ ମିଶିକି ସେ ଆଇସକ୍ରିମ୍ ଖାଉ ତମ ସହିତ ଆଇସ୍ ଖାଇ ଖାଇକା କଥା ହଉଛି ଆଉ।
ଓହୋ। ମିନ୍ସ ଆଇସ୍କ୍ରିମ ଖାଇଲେ ପେଟ ପୁରିଯିବ ତ?
ଆଇସ୍କ୍ରିମ୍ ଖାଇଲେ ଗୋଟେ ପେଟ ତ ପୁରିବନି ବଟ୍ ଗୋଟେ କ୍ରେଭିଙ୍ଗଶ୍ ଯୋଉ ଥାଏ ସେଇଟା ତ ଭୋକ୍ ଟା ମିଟିଯିବ ମାନେ ଭୋକଟା ଟିକ ଟିକେ ସମୟ ପାଇଁ ଲାଗି ଗିବନି ହଁ ତ ଆମକୁ ତ ଡିନର କରିଆ ପାଇଁ ଲେଟ୍ ହେବ ନିହାତି ସାଢ଼େ ଦଶ ପାଖାପାଖିରେ ଆମେ ଡିନର୍ ବଗେରା କରୁ।
ଡିନର ମତଲବ ନିଜେ କରୁଛ?
ନା ନା ନା ଡିଲର ମତଲବ ଆମ୍ ମାନେ ସବସ୍କ୍ରିପସନ୍ ହେଇ ନେଉଛି ମନ୍ଥଲି ଗୋଟେ ମଲଉ ଯୋଉ ଥାଏନି ବାହାରେ ସବୁ ହୋଟେଲ୍ ବଗରାରେ ୟା ଫିର୍ ଯେଉଁ ସବୁ ଘରକୁ ନିଅନ୍ତି ବନେଇକି ଆଣିକି ଦିଅନ୍ତି।
ହଁ ହଁ।
ହଁ ତ ତ ସେମିତିକା ଆମେ ମନ୍ଥଲି ସବସ୍କ୍ରିପସନ୍ ନେଇ ନେଇଛୁ ସେଉଠୁ ସିଏ ଆଣିକିନା ଡେଲି ଆମକୁ ଘ୍ ମତଲବ ଆମ ଯେଉଁ ଫ୍ଲାଟର ତଳେ ଆସିକି ଡେଲିଭରି କରିଦେଇଯାଏ ସିଏ।
ହଉ ହଉ ତାଙ୍କର ଟାଇମ ଫିକ୍ସ
ହୁଁ ତମ୍ ତାଙ୍କର ଫିକ୍ସ ଟାଇମ ଥାଈଙ୍ଗ ମାନେ ଦୁଇପହରେ ଲଞ୍ଚ ଟାଇମ ସାଢେ଼ ବାର୍ ବାରରେ ବାରରୁ ସାଢ଼େ ବାର ତକ ସିଏ ଆସିକି ପହଞ୍ଚିଯାଏ। ଆଉ ରାତିରେ ନଅଟାରୁ ସାଢେ଼ ନଅଟା ଭିତରେ ଆସିକି ପହଞ୍ଚିଯାଏ। ତ ଆମେ ଆଣିକି ରଖିଦେଇଥାଉ। ତାପରେ ଯେତେବେଳେ ଆମକୁ ବି ଇଚ୍ଛା ହେବ ସେବେ ଆମେ ଆରାମସେ ଖାଇବୁ ଆଉ କଣ?
ଆଉ ଯଦି ଆପଣଙ୍କ ଆପଣ ରୁମମେଟର କ୍ଲାସ ଥାଏ ତ।
ସାତଟାରୁ ଦଶଟା ଆମେ ସାତଟାରୁ ଦଶଟା ଯାଇ ବିଜି ଥାଉ ବାକି ଟାଇମ୍ ଟୋଟାଲି ପୁରା ଫ୍ରି ଥାଉ। ହଁ ସାତଟାରୁ ଦଶଟା ଆମର ତିନି ଘଣ୍ଟା କ୍ଲାସ ହୁଏ ତିନି ଘଣ୍ଟା ପରେ ଆମେ ପୁରା। ନା ଦଶଟା ପରେ ଆଉ ଆମ କ୍ଲାସ ନହିଁ ମାନେ ଗୋଟେ କ୍ଲାସ ହବ ତିନି ଘଣ୍ଟାର କ୍ଲାସ ହେଲା।
ହଁ ହଁ। ସବୁଦିନ ଅଲଗା ଅଲଗା କ୍ଲାସ ନା।
ତମ ତମର କ୍ଲାସ୍ ବଗେରା କେମିତି କଣ ହୁଏ କି?
ଓ ମୋ କ୍ଲାସ ଦଶଟା ପରେ ଷ୍ଟାର୍ଟ ହୁଏ। ଆମେ ଦଶଟା ପରେ ତାପରେ ଗୋଟେ ଯାଏଁ ଓ ଏମିତି
ଗୁଟେ ଯାଏଁ।
ହଁ ହଁ।
ଆଚ୍ଛା ଆଉ ତୁମେ ଯେଉ ଆମ ସାଙ୍ଗ ଘରେ ଯେଉ ରହୁଛ ଏକା ଖାଇବା ପିଇବା ଏକା‌ ତମ ତମ ସହ ତାଙ୍କ ମମି ଏକା ବନେଇକି ଦିଅନ୍ତି ତମ ଖାଲି ବାସ୍ ଖାଅ ଆଉ କଣ ଏଞୟେ।
ତାଙ୍କ ମମି ଏଇଠି ରହୁନାହାନ୍ତି।
ଆଉ ତାହେଲେ ତମେ କାହା ସହିତ ରହୁଚ?
ମୁଁ ଓ ମୋ ସାଙ୍ଗ।
ଆରେ ମାନେ ତା ଘ ତାଙ୍ଖ ଘର ତମ ସାଙ୍ଗର ଘର କିନ୍ତୁ ତମ୍ ତାଙ୍କ ଘରେ
ନିଜର ନିଜର ଘର ନାହିଁ ସେ ଏମତି ନେଇଥିଲା ରହୁଥିଲା। ତ ଆମେ ଦି ଜଣ ପେ କରୁଚୁ। ହଁ ତ ମୁଁ ବି ପେ କରିବି ମିଶିକି ମୁଁ ପେ କରୁଚି ଟୁ ଥାଉଜେଣ୍ଡ ଫାଇପ ହଣ୍ଡ୍ରେଡ୍।
ସିଏ ବି ଟୁ ଥାଉଜେଣ୍ଡ ଫାଇଭ ହଣ୍ଡ୍ରେଡ଼ ତ ଟୋଟାଲ୍ ଫାଇଭ୍ କେ ନେଉଚି ସିଏ।
ହଁ।
ଆଚ୍ଛା ଭିତରେ ଇନକ୍ଲୁଡେଡ୍ ଖାଇବା ଏକା କିଛି ଅଛି ଖାଇବା ଏକା ନିଜେ ହାତ୍ ତରୁ ବନେଇକିନା ଖାଅ। ନିରେ ତମକୁ ରୋଷେଇ କରିବା ଆସେ?
ଆଉ ମତେ ଅସନା ସାଙ୍ଗକୁ କିନ୍ତୁ ଆସେ।
ଆଚ୍ଛା ତ ତମକୁ କଣ ମତଲବ କିଛି ମେଗି କତରୁ ନେଇକି କିଛି ଛୋଟ ମୋଟ ଜିନିଷ ବି କିଛି ବନେଇବା ଆସେନି?
ମୋତେ ଖାଲି ମ୍ୟାଗୀ ଓ ଚାଏ ନିଜ ପାଇଁ ମୁଁ କରିନିଏ ତାପରେ ଆଉ
ତ ଠିକ୍ ମେଗିର ରେସିପି ମତେ କହିପାରିବ ତମକୁ ମତଲବ ସୁପି ବାଲା ପସନ୍ଦ ସେ ନା ଫେର ମତଲବ ସୁୁଖା ବାଲା ଯଉଥାଏ।
ମୁଁ ଖାଲି କେଟଲ ଭିତରେ ପାଣି ପୁରେଇଦିଏ ମ୍ୟାଗି ଆଉ ମସଲା ହେଇଗଲା ଆଉ କିଛି କିଛି ନାହିଁ ମତେ ଆଉ ଆଉ ଯୋଉଟା ଅଛି ଯେ
ଆଚ୍ଛା‌। ମାନେ ଏଇଟା ତ ବେସିକ ବାଲା ମେଗି ହେଲା ତା ସହିତ କିଛି ଆମେ ଆମେ ପୁଅ ପିଲା ମାନେ କର ଶୁଣ ମୁଁ ହଉଚି। ଆମେ ଯେମତି ଏଗ୍ ମେଗି ଦିହରେ ଏକ୍ସପେରିମେଣ୍ଟ କରୁ ମାନେ ଅଣ୍ଡା ଏକା ଭୃଜି କର୍ ରିକାନା ଆଡ୍ କରଦବୁ‌ କିମ୍ବା ପନିର୍ ହେଲା ଚିଜ୍ ବଗେରାଆଡ୍‌ କରଦବୁ ତ ସେଥି ତମେ ଆର ଟିଭି ଆଡଭର୍ଟାଇଜମେଟ ଦେଖାଏ ମେଗି ନେଇ ଆସିବ ପାଣି ପକେଇଦବ ବାସ୍ ତମକୁ ଉପିକୁ ହେଇଗଲା ପନ୍ଦର ମିନିଟ୍ ପାଞ୍ଚ ମିନିଟରେ ମେ ରେଡ଼ି ହଁ ଦି ମିନିଟ୍ କେବେ
ହଁ ନା ନା
ହୁଏନି ନା ପାଞ୍ଚ ମିନିଟ୍ ହେଇଯାଏ ସେଟା।
ତ ଆଡଭାଟାଇଜରେ ତ ଦି ମିନିଟ୍ ଅଛି ନା। ନିଜେ କରେ ଟାଇମ୍ ଲାଗେ ମୁଁ ଜାଣିଚି ନା ନା ସେ ଏମତି ହଁ ନିଜେ ପାଞ୍ଚ୍ ମିନିଟ୍ ଏମ୍ତି ହଁ ସେ କରେ ଏମ୍ତି ମା ଆମେ ମୁଁ ନନଭେଜ୍ ଖାଇନି ନା ତ ସେ ଯଦି ତାକୁ ନନଭେଜ୍ ଖାଇବ ଅଛି ସେ ମାନ୍ ନନଭେଜ୍ ମତଲବ ଅଣ୍ଡାଟା କରିକି ଖାଇବ ମୋ ପାଇଁ ଭେଜ୍ କରେ। ହୁଁ।
ଆରେ ତମେ ଦି ଜଣ ବନେଇଚ ଖାଇବା ପାଇଁ?
ଡିନରରେ ମୁଁ କହିଲି ମୁଁ ମ୍ୟାଗି ଖ ଖାଇଥିଲି ତ ଏବେ ଡିନର ଆମକୁ ଭୋକ ନାଇ।
ଇ ଖାଇଥିଲ ଇଭିନିଙ୍ଗ ଏ।
ହଁ ଏବେ।
ଆଚ୍ଛା ତ ଫିର୍ ଆଉ ଡିନର କରିବା ନାଇଁ ପୁରା ସ୍କିପ୍ କରିଦବ?
ହଁ ସ୍କିପ୍। ଆମେ ଏମତି ଖାଇବା କରୁ।
କାଇଁକି ଷ୍ଟୁଅ ବିନ ଆରେ ଦେଖ ମୁଁ ହଁ କିନ୍ତୁ କିଛି ନା କିଛି ଗୋଟେ ଖାଇଦବ ହାଲକା ଏକା ବିସ୍କିଟ୍ ବଗେରା ବି ହଉ କିଛି କି ନା କିଛି ଖାଇଦ ଦେଖ ଡିନର ସ୍କିପ୍ କଲେ ଦେହ ଖରାପ ହେଇଯିବ।
ଆବେ ତମେ ମତେ ଆଇସ୍କ୍ରିମ କହିଲ ତ ମତେ ବି ଆଇସ୍କ୍ରିମ ଇଚ୍ଛା ହଉଚି ତ ମୁଁ ବି ଆଇସ୍କ୍ରିମ ଖାଇବି।
ବ୍ଲିଙ୍କିଟ କରଦେବି କି?
ନା ନା ମୁଁ କରିନିଏ ମୋ ପାଖରେ ସପ୍ ଅଛି ନା ତ ସେଇଥିପାଇଁ।
ଆଚ୍ଛା ସେଠି ବ୍ଲି ସେଟା ଅଭଲେବେଲେ
ଅଛି ନା ତ ବ୍ଲିଙ୍କି ଏବେ ପା ସାଇଡ ରେ ସପ୍ ଅଛି ତ କାଇଁକି ବ୍ଲୀଙ୍କିଟ କରିବା ଆମେ ଏବେ।
ଆଚ୍ଛା। ଆଚ୍ଛା ହଉ ଠିକ୍ ଅଛି ନା କହିଲ ନା ମୁଁ ବି ଆମକୁ ଶୁଣିକି କ୍ରେଭିଂସ ହେଲାଣି ଖାଇବା ପାଇଁ ତ ମୁଁ ସେଇ ପାଇଁ କଇଲି କହିଲି ଯଦି ଦରକାର୍ ଥିବ ତାହଲେ ମୁଁ କରିଥାନ୍ତି।
ନା ସେରା କେ ଆପଣ କହିଲେ ରାତିରେ କିଛି ଖାଇଥିବ ତ ମୁଁ ଭାବିଲି କି ବିସ୍କୁିଟ୍ କିଏ ଖାଇବ ଏବେ ଆଇସ୍କ୍ରିମ ହିଁ ଖାଇଦେବା।
ହୁଁ ହୁଁ ଆଚ୍ଛା ଆଚ୍ଛା।
ହଉ।
ଆଉ। ଓ ତମର ତ ଡିନରେ ଏକା ସ୍କିପ କରିଲ ଆଉ ତ ହଁ କାଲି ତ ମୋର କ୍ଲାସ ଅଛି ସାତଟା ବେଳେ କ୍ଲାସ ଅଛି ତ ମତେ ନିହାତି ଇସ୍ ସାଢ଼େ ଛଅ ତକ ଏଠୁ ବାହାରିଆକୁ ପଡ଼ିବ କାହିଁକିନା କଲେଜଟା ଆମର ଏଠୁ ଚାରି କିଲୋମିଟର ଡିଷ୍ଟାନ୍ସରେ ଅଛି ହେଲା ତ ଏଠୁ ବସ୍ ନେଇକିନା ଯିବାକୁ ପଡ଼ିବ ବସ୍ ରେ ଗଲେ କଲେଜ ବସ ବି ଅଛି। କଲେଜ ବସ ରୁ ଯିବୁ ଆମର ସେଇଠି କ୍ୟାମ୍ପସରେ ଯାଇକି ପହଞ୍ଚେଇଦବ ପାଞ୍ଚ ଦଶ ମିନିଟ ରେ ଆମେ କ୍ଲାସ୍ କରିବୁ ଆଉ।
ହଁ ହଁ। ହଉ ହଉ ଟିକ
ଆଉ ପୁଣି ଦଶଟା ବେଳେ ସରିଲା ପରେ ପୁଣି କ୍ଲାସ୍ ପୁଣି ଆଉଥରେ ସେମ୍ ବସ୍ ନେଇକିନା ଜା ଅଗର ଟିୟୁଁ ବ୍ରେକ୍ ଫାଷ୍ଟ ବଗେରା କ୍ୟାଣ୍ଟିନ୍ ରେ କରିଦେଲେ କଲେଜ୍ କ୍ୟାଣ୍ଟିନ୍ ରେ ତାପରେ ଆମେ ପଳିଆସିବୁ। ରୁମ୍କୁ ପୁଣି ପଳିଆସିବୁ ସେଇ ବସ୍ ନେଇକିନା କଲେଜ ବସରେ ପଳିଆସିବୁ ଏଠି ଆସିକି କ ରୁମ୍ରରେ ଏଗାରଟା ତକ ପହଞ୍ଚିଯାଉ।
ହଁ ହଁ। ଆଚ୍ଛା ହଉ କ ଆଉ କଲେଜ
ଅଛି ମାନେ କଣ?
ଡେଲି ରୁଟିନ୍ ଅ ମୁଁ ସ ଖାଳେ ଦଶଟା ଆ ମୀନ୍ସ ସାଢେ ନଅଟାରେ ଉଠେ ତାପରେ ଯଦି କ୍ଲାସ ଯିବାର ଇଚ୍ଛା ଥିବ କଣ କହିଲେ ଦଶଟା?
ମୁଁ କହିଲି ସାଢେ ନଅ ତ ନୁହେଁ ରାଉଣ୍ଡ କରିକି କୁହ ଦଶଟାରେ ହିଁ ଉଠ ବୋଲି କାହିଁକିନା ମୁଁ ବି ନିଜେ ଦଶ ଟାରେ ଉଠେ ଯେବେ ଏଇ ଆଜି ସଣ୍ଡେ ଥିଲା ତ ମୁଁ ବି ଆଜି ଦଶଟା ଏଗାରଟା ବେଳେ ଉଠିଚି। ଡାଇରେକ୍ଟ ଦୁଇପହରେ ଉଠିଲି ବାରଟା ପାଖା ପାଖି ଏଗାରଟା ସାଢେ ଏଗାରଟା ପାଖା ପାଖି ରେ।
ହଁ ଦଶଟା ମୋର ତ ଥାଏ ନହେଲେ ମୁଁ ବାରଟା ଏମିତି ଆଉ ତାପରେ ଯଦି କ୍ଲାସ ଯିବାର ଇଚ୍ଛା ଥିବ ତ ଯିବି ନହେଲେ ମୋ ସାଙ୍ଗ ମୁଁ ଯିବି ତ ମୋ ସାଙ୍ଗ ଯିବ ନହେଲେ ସେ ବି ଯିବନି ତ ଏମିତି ଆଉ ବି ତାପରେ ମାମା ମତେ ଯଦି କଲ୍ କରିବ ତାପରେ କହିବି କି ହଁ ହଁ ମୁଁ ସକାଳେ ଉ ଠି ଯାଇଥିଲି ସାତଟା ଆଠଟା ବରେ କିନ୍ତୁ ସେ ଜାଣିଛନ୍ତି କି ମୁଁ ଦଶଟା ପରେ ହି ଉଠେ ଏମିତି ଆଉ ଚାଲୁଛି।
ଆଚ୍ଛା ମାନେ ଘର ଲୋକଙ୍କୁ ମିଛ କଥା କହିକିନା ଏଠି ରୁମ୍ରେ ଶୁଆ ହେଉଛି।
ଆଉ ତ ଆଉ ମତେ ନିଦ ଏତେ ବେଶୀ।
ଆଛା ତାହେଲେ ନିଦକୁ ଅଧିକା ଭଲ ପାଉଛ ବୋଧେ ତମେ।
ହଁ ନିଦ ଫଷ୍ଟ ପ୍ରାୟୋରିଟି ତାପରେ ଆଉ ଆଉ ସବୁ।
ସେମ୍ ସେମ୍ ମୋର ବି ସେଇଆା ବଟ୍ କଣ କରିବି ଯେହେତୁ ମର୍ଣ୍ଣିଂରେ ମୋର କ୍ଲାସ୍ ରହିଯାଉଛି ତ ମୋତେ କ୍ଲାସ୍। ତ ଆବସେଣ୍ଟ କରିବାର ନାହିଁ କ୍ଲାସ୍ ତ ଆମର ଏଇଟା ଇଣ୍ଟର୍ନସିପ୍ ମାନେ ତ ଟେଣ୍ ମତଲବ ଯେତିକ ଦିନ ବି ଅଛି ସେତିକ ଦିନ ପ୍ରେଜେଣ୍ଟ ପଡ଼ିବା ଦରକାର ହେଲା। ତ ମୁଁ ବାଧ୍ୟ ହୋଇକି ମୋତେ କ୍ଲାସ୍ ଯିବାକୁ ପଡ଼ୁଛି ନହେଲେ ମୁଁ ବି ସେମିତି ତମ ଭଳିଆ ହେ ନଅଟା ଦଶଟାରେ ଉଠିବା ଲୋକ।
ଓଉ ତ ମୋର ସାଙ୍ଗ ବି ସେମିତି ଉଠେ।
ମୋ ସାଙ୍ଗ କଥା କୁହନି ତାକୁ ଯଦି କହିବି ଏଇନା ଶୋଇବା ପାଇଁ ସେ ପାଞ୍ଚ ମିନିଟରେ ଯଦି ଏମତି ତି ଖାଲି ବେଡ଼୍ରେ ଗଡ଼ି ପଡ଼ିବ ନା ତାହେଲେ ତାକୁ ନିଦ ଆସିବ ସାଙ୍ଗେ ସାଙ୍ଗେ ମୋତେ ନିହାତି ମାନେ ଶୋଇଲେ କି ଗୀତ ଫିତ ଶୁଣିଲେ କାଇକିନା ନିଦ ଆସିବ କିନ୍ତୁ ସିଏ ଯାଇକିନା ବେଡ ରେମତି ପ ତାକୁ ନିଦ ଆସିଯିବ ଯଦି ମୁଁ କୁମ୍ଭ କ ଣ ହେଲି ତ ସିଏ ମୋ ଭାଇ ହଁ ଯଦି ମୁଁ କୁମ୍ଭକର୍ଣ ହେଲି ତାେ ମୋ ସ ସିଏ ମୋ ଭାଇ। ସେ ନ ହଁ ହଁ ନୋବିତା ନୋବିତା ରାଇଟ।
ଏ ଶୋଇଟା ଭଲ ନା ହଁ ଦେଖେ
ମୁଁ ତ ମୁଁ ତ ଆଜି ତାକୁ ଦେଖେ କାହିଁକି ନା ଖାଇବା ଟାଇମରେ ନିହାତି ସେଇଟା ନ ଦେଖିଲେ ହବ
ସେମ୍ ସେମ୍ ସେମ୍ ସେମ୍ ଆଉ ମୁଁ ତ ଏବେ ଛୋଟ ସବ ତତେ ବଡ ହେଇକି ଦେଖୁଛ।
ଦି ଜଣଙ୍କ ଭିତରେକେବଳ ସେଇଟା ହିଁ ଦେଖି ଦେଖିକି ଆସ ଆଜି ତାକି ଆଜି ତାକି ବି ସେଗୁଡା ସବୁ ଦେଖେ
ହଁ ମୁଁ କି ହଉ ରଖୁଛି।
ହଉ ଆଉ କଣ କହୁଛ କୁହ। ନହେନେ ମୁଁ ଟିକେ ରଖିଛି ପରେକଥା ହେବି ତୋ ସହିତ।
ହଁ ହଁ ରଖୁଛି ଆଉ।
ହଁ ହଁ ଠିକ ଅଛି। ହଁ ଏଥର ସବୁ କହିଲେକି